ଲୋ।
ମ୍ୟାଡ଼ାମ ନମସ୍କାର।
ଶୁଭ ସକାଳ ନମସ୍କାର।
କଣ କରୁଛନ୍ତି?
କଣ ଖରିବେ ଦି ଦିନ ହେଲା ପୁରା ମାନେ ବର୍ଷା ଯୋଉ ରେଟ ରେ ଲଗା ତାର ଅଛି ଛାଡୁନି ଜମା। ଶୋଉଛି ଖାଲି ଆଉ, ଶୋଇଲି ଶୋଇଲି ଏବେ ଆଠଟାରେ ଉଠିଲି। ଆପଣ କଣ କରୁଛନ୍ତି?
ନାଇଁ ମୁଁ ଭାବୁଛିି ତାଠୁ ଭଲ ଖରା ଦିନ ଥିଲା ଟିକେ ମୋଟିଭେସନ ବି ଆସୁଥିଲା।
ଏଇଟା କାଲି ଶୋଇବା ହୋଉଛି ହେଲା ପାଠ ପଢ଼ା ବି ଆଉ ଏତେ ହଉନି ଆଉ।
କଣ ପଢ଼ିବ ମାନେ ସକାଳୁ ଉଠିଲେ ଭାବୁଛି ଦିନଟା କେମିତି ସରିବ କଣ କରିବି। ବର୍ଷା ହୋଉଛି ଏମତି ହେଇଯାଉଛି।
ହଁ ପରା ସେ ବର୍ଷା ପାଇଁ ମଁ ମନରେ ଖାଲି ଆସୁଛି କି ମୁଁ ଆଉ ଟିକେ ସହି ପଡ଼ିବି ହଉ ବର୍ଷା ତ ହଉଛି କୁଆଡ଼େ ତ ଯିବାର ନାହିଁ ଆଉ। ଟିକେ ଶୋଇପଡ଼ିବି ଏମିତି ହେଇକି ପରା ଶୋଉଛି ଖାଲି।
ନିଦ ବି ହୋଉଛିି ନା କଣ ନିଦ ବି ହୋଉନି କହିବାକୁ ଗଲେ।
ହଁ ଏମିତି କାଲି ଗଡ଼ିଥାଉଛି ଆଉ ଖାଲିଟାରେ ନାଇଁକି।
ଖାଲି ଟାରେ ଗଡ଼ିଲେ ବି ମୁଣ୍ଡ ବଥୋଉନି କି ମ୍ୟାଡ଼ାାମ?
ହଁ ଏମିତି ହୋଉଛି ମୁଁ ଯୋଉ ଦିନ ନଅଟା ଦଶଟା ଯାଏଁ ମୁଁ ତ ବହୁତ ଲେଟରେ ହିଁ ଉଠେ ପ୍ରାୟ। ମୁଁ ଟିକେ ଜଲଦି ଶୁଏଇନି ତ ରାତିରେ ପଢ଼ାପଢ଼ି କରିଥାଉଛି ରାତ୍ ରାତିରେ ମୁଁ ଟିକେ ପଢ଼ିପାରେ ସକାଳୁ ଉଠିକି ମତେ ପଢ଼ିପାରେନି ମୁଁ ଟିକେ। ଆ ଲେଟ୍ ଲେଟ୍ ରେ ହିଁ ଉଠେ ମୁଁ ସକାଳେ। ଇଣ୍ଟୁ ଯୋଉ ଦିନ ବେ ସେ ଲେଟଯାଏଁ ଯଦି ଶୋଇଦେବି ମାନେ ନଅଟା ଦଶଟା ଦିନ ଯାକ ପୁରା ମୁଣ୍ଡ ବଥା ହବ ପଛପଟେ ତ ପୁରା ବଥା ହବ ଆଉ।
ସେ ଯୋଉ ମାଇଗ୍ରେନ ନା କଣ କୁହନ୍ତି ସେ ଟାଇପ ର ନାଇଁ କି?
ଓ ହ ମାଇଗ୍ରେନ୍ ମାଇଗ୍ରେନ୍ ଟା ତ ସେଟା ଅର୍ଦ୍ଧ କପାାଳିଆ ହଁ ପ ଛ ଆଡେ ମୋର ଟିକେ ପେନ୍ ହୁଏ ତ ମାନେ ବେଶୀ ଶୋଇଲେ ହୁଏ କିନ୍ତୁ ମାଇଗ୍ରେନଟା ବୋଧେ ଯୋଉମାନ ମାଇଗ୍ରେନ୍ ଥାଉଛି ସେମାନଙ୍କୁ ମାନେ ଖାଲି ଟା ବଥା ହେଇଥାଉଛି ନା କଣ।
ହୁଁ ହୁଁ
ଏମତି ମୁଁ ଶୁଣିଥିଲି ଯେ ମୁଁ ଜାିନି ତ ମୁଁ ସ୍ପଷ୍ଟ ଭାବରେ ଜାଣିନି ଏଚୁଆଲି କଣ ଯେ ସେଇଟା।
ଆଉ ପାଠ ପଢା କେତେ ଘଣ୍ଟା ମାନେ ପଢି ପାରୁଛନ୍ତି?
ଓହୋ ଏବେ ଏବେ ଏଇ। ଏବେ ତ ପୁରା ଜିରୋ କାଲି ତ ଜମା ପଡିନି ପାଠ ଆଜି ଭାବିଛି ମୁଁ ଯାହା ହେଲେ ବି ବସିକି ପଢେଇି ବୋଲିଲି। ନିହାତି ଗୋଟେ ଟାଇମର ଗୋଟେ ସେଟ୍ କରିଦେବି ଆଉ ପଢ଼ିବି।
କାଢୁଛନ୍ତି ଆଉ ଏମିତି ଦି ଘଣ୍ଟା ତିନି ଘଣ୍ଟା ଏମତି ଲଗାତାର ପଢୁଛନ୍ତି ନା ଏମତି ରହିକି।
ହଁ ହଁ ନାଇଁ ସେମିତି ନାଇଁ ଦେଖନ୍ତୁ। ଗୋଟେ ବିଷୟ ତ ଦିନକୁ ପଡଲେ ବାକି ଯାକ ସମୟ ନଦେଲେ ବି ତ ହବନି ମାନେ ସ ସରିବନି ନା। ସେଥିପାଇଁ ଦିନକୁ ଯାହା ହେଲେ ଗୋଟେ ମାନେ ଛଅ ସାତ। ସତ ଘଣ୍ଟା ପଡ଼ିଲେ ସେତିକି ଯଦି ମାନେ ମୁଁ କହୁଛି ଗୋଟେ ଯୋଉ ଇଫେକ୍ଟିଭି ଯୋଉ ଷ୍ଟଡି ହବା କଥା। ଭଲସେ ମନ ଧ୍ୟାନ ଦେଇକିନା ହେଲା।
ଏମିତି ତ ପାଠ ପଢୁଛି ଯେ ବେଳେ ବେଳେ ଲାଗୁଛି କି ମୁଁ ହଁ ଚାଲିଛି ଗୋଟେ ଫ୍ଲୋର ରେ ଚାଲିଛି ପାଠଟା ପଡୁଛି ସିନା ମୋ ମୁଣ୍ଡରେ ଆଉ ସେତିକି ମାନେ। ପୁରା ସେଇଟା ପୁରା ଫିଟ୍ ହଉନି ଏଇଭଳିଆ ମତେ ଫିଲ୍ ହଉଛି।
ମାନେ କେମିତି ପଡୁଛନ୍ତି ସେଇଟା ମୁଁ ପଚାରୁଛି ଗୋଟେ ବିଷୟ କାିଲେ ଫାଷ୍ଟ ଯାହା ଥିବ।
ହଁ। ଓହୋ ମାନେ କେମିତି ଦିନ ଟା କେମିତି ଷ୍ଟଡି ରେ ଯାଏ କୋଉଟା କେତେ ସମୟ ଏମତି କହୁଛନ୍ତି ତ ଓହୋ ହୋ ସେଇଟା ଯଦି କହିବି ଦେଖନ୍ତୁ। ସକାଳୁ ମୁଁ ତ ଉଠିକି କିଛି ପଢେିନି ମୁଁ ଆର ଦିନ ଯାହା ପଢି ନଥିବି ସେଇଟାକୁ ମୁଁ ଗୋଟେ ମାନେ ସକାଳେ ଯେତେ ସମୟ ଲାଗୁ ପଛେ। ଡିଭିଜନ ଗୋଟେ ମୁଁ ମାରିଦେବି ଗୋଟେ ଡିଭିଜନ ନିହାତି ମାରିବାକୁ ପଡିବ। ତାପରେ ଆପଣ ଷ୍ଟାର୍ଟ ାର ମାନେ ଦଶଟା ସାଢେ ଦଶଟା ର ଯାହା ପଢିାର ଥିବ ସକାଳୁ ମ୍ୟାଥ କରିପାରିବେ। ମ୍ୟାଥ ମୋର ମ୍ୟାଥ ଟିକେ ହୁଏନି ବହୁତ ହି ମାନେ ୱିକ ଅଛି। ମ୍ୟାଥକୁ ମୁଁ ଦେଇଦିଏ ଦୁଇ ଘଣ୍ଟା ରୁ ତିନି ଘଣ୍ଟା ଦେଇଦିଏ ତାପରେ। ହଁ ନନଷ୍ଟପ୍ ହିଁ ପଢିବେ ନନପ୍ ପଢିବେ ମାନେ କଣ ଦେଖନ୍ତୁ ଆପଣ ଯଦି ମଚ ତିନି ଘଣ୍ଟା ଧଅନ୍ତୁ ଗୋଟେ ଘଣ୍ଟାଁ ଭିଡିଓ ଦେଖିବି ମତେ ଯୋଉଟା ଶିଖିବାର ଥିବ ଦେଢ ଘଣ୍ଟା ମୁଁ ଭିଡିଓ ଦେଖି ଆଉ ଦେଢ ଘଣ୍ଟା ମୁଁ ପ୍ରାକ୍ଟିସ କରିବି ଏମତି ଶିଖିବୁ ପୁର ଏମିତି ତାପରେ ଇଂଲିଶ ଟା ବି ସେମିତି ଇଂଲିଶ ର ବି ଇଂଲିଶ ଗୋଟେ ନିହାତି ଆମ ଦୁଇ ଘଣ୍ଟା ତ ଯାହାର ର ବହୁତ ଭଲ ହଉଛି ସେମାନେ ଗଟେ ଟେ ଘଣ୍ଟା ଦେଲେ ବି ହବ ଯାହାର ହଉନି କିତି ସେ ଦୁଇ ଘଣ୍ଟା ପିଲା ତ ବ୍ୟାଙ୍କ ପିଲା ଯାକ ମୁଁ ଦେଖ ଛି ଯେ ସେମାନେ ତିନି ଘଣ୍ଟା ବି ଦଉଛନ୍ତି ଇଂଲିଶ କୁ କିନ୍ତୁ ମୁଁ ତୁ ବ୍ୟାଙ୍କିଙ୍ଗ ପାଇଁ କରୁନି ମୁଁ ଖାଲି ଓଡ଼ିଶା ଗମେଣ୍ଟ ପାଇଁ ପଢୁଛି ସେଥିପାଇଁ ଦୁଇ ଘଣ୍ଟା ଏକା ଦଉଛି। ସେଇଟା ଗୋଟେ ଆଉ ଓଡିଆ ଯୋଉଟା ଅଛି ସେଟା ଗୋଟେ ଘଣ୍ଟା ଦେଇପାରିବେ କମ୍ପ୍ୟୁଟର ଟା ବି ସବୁବେଳେ ତ କମ୍ପ୍ୟୁଟର ପଢା ହଉନି ଯୋଉ ଟାଇମ ରେ ଏକ୍ଜାମ ଯଦ ଥିବ ଆଉ ସେ ଯଦି କମ୍ପ୍ୟୁଟର ଟା ଥିବ ତାହଲେ ସେଇ ଟାଇମ ରେ କମ୍ପ୍ୟୁଟର ପଢୁଛି ମୁଁ କମ୍ପ୍ୟୁଟର ତ ବହୁତ କମ ଅଛି ସେଟା କମ୍ ଟାଇମ୍ରରେ ବି ପଢ଼ି ହେଇଯିବ ସେଇଟା ବର୍ଷ ଯାକ ପଢ଼ିିବା ଆଉ ମାନେ ଏତେ ଦରକାର ହେବନି। ଆଉ ଯଉ ଦେଖିବେ ଓଡିଆ ଇଂଲିଶ କମ୍ପ୍ୟୁଟର ମ୍ୟାଥ ଗଲା ଆଉ କଣ ରହିଲା ଆମର ଯୋଉ ଅଛି ଜିିକପାଟଟା ମାନେ ଇତିହାସ ହଁ ଇତିହାସ ଭୂଗୋଳ ତାପରେ ରାଜନୀତି ବିଜ୍ଞାନ ଆଉ ଅଛି ଆମର ଅର୍ଥନୀତି ଅର୍ଥ ଶାସ୍ତ୍ର ଯୋଉଡା ଅଛି ତାପରେ ଆଉ କଣ ଅଛି? ଅ ବିଜ୍ଞାନ ଅଛି। ଖାଲି ଯୋଉ ଜେନେରାଲ ସାଇନ୍ସ ଯୋଉଟା ଅଛି।
ହଁ।
ସେ ବିଜ୍ଞାନ ତ ଏତେ ଏକ୍ଜାମ ରେ ସେଟା ପଢୁନି ତ ସେଇଟାକୁ ମୁଁ କଣ ମାନେ ପଢି ଆଉ ପଢି ଦେଇଚି ପ୍ଲସ ଟୁ ପ୍ଲସ୍ ଥ୍ରୀରେସେ ମୋର ତ ସାଇନ୍ସ ଥିଲା ଯେ ମୁଁ ସେଟା ଟିକେ ପଢ ଦେଇଛି ତ ସେଇ ଟାଇମ୍ ରେ।
ନିଜେ ପଢୁଛନ୍ତି ନା ମାନେ ଏମତି କ୍ଲାସରିକା ଜଏନ କରୁଛନ୍ତି?
ନା ହା ମୁଁଁ ଆଗରୁ ଗୋଟେ ଥର ନେଇଥିଲି ଅନଲାଇନ କୋର୍ସ ଗୋଟେ ବର୍ଷ ନେଲି ଆଉ ଅନଲାଇନ୍ କୋର୍ସ ବି ତ ଆଉ ସବୁବେଳେ ବର୍ଷ ବର୍ଷ ନେଇ ହବନି ନା ଆମେ ଜାଣି ଦଉଚୁନା ମାନେ କେମିତି କଣ ଅଛି ଆଉ ଅନଲାଇନ କୋର୍ସ କଣଛି କୁହ ତ ସେଠୁ ଯୋଉ ଶଷ ଶିକ୍ଷକ ମାନେ ପଢୁନାହାନ୍ତି କି?
ହଁ।
ଜଣେ ଜଣଙ୍କର ଆପଣ ଦେଖିବେ ବୁଝାପନନଥିବ ହେଲା। ଗୋ ଜଣେ ଜଣର ବୁଝା ପଡୁଥିବ ଜଣେ ଜଣର ବୁଝିଲା ଆପଣ ଯଦି ବ୍ୟାଚ୍ ଟା ନେଇଯିବେ ସମସ୍ତଙ୍କର କରିବାକୁ ପଡିବ ନା କ୍ଲାସ ଟା।
ହଉ।
ୟୁଟ୍ୟୁବ ରୁ ପଢିଲେ ଯୋଉ ଟିଚର କଠୁ ଭଲ ବୁଝା ପଡିିଥିବ ପୁରା ଭଲସେ ଫଲୋ କରିପାରିବେ ୟୁଟ୍ୟୁବରୁୁ ଯଦି ପଢ଼ିବା ଆପଣ ଗୋଟେ।
ୟୁଟ୍ୟୁବ୍ ରେ?
ହଁ ୟୁଟ୍ୟୁବରେ ଯଦି ପଢିବେ ବୋଲି ମାନେ ୟୁଟୁବୁ ମୁଁ ଯେମିତିକି ମ୍ୟାଥ ପାଇଁ ମୁଁ ସେ ଗୋଟେ ନେଇଯାଇଛି ମାନେ ଦିଇଟା ଟିଚର ଙ୍କ ଠୁ ପୁରା ପଢୁଛି ମୁଁ ଭଲସେ ସେ ଆଦିତ୍ୟ ରଞ୍ଜନ ସାର୍ ଯୋଉ ଅଛନ୍ତି ଆପଣ ଆପଣ ଦେଖିଥିବେ କେବେ। ମାନେ ମ୍ୟାଥ୍ ଫ୍ୟାଥ୍ କଲେ ଦେଖିବ ନା ନା ସଵ ସନ୍ ମୁଁ ଏବେ ନେଇନି ଆଉ ମୁଁ ଗୋଟେ ବର୍ଷ ପୂର୍ବରୁ ନେଇଥିଲି ଏବେ ଆଉ ନଉନି ମୁଁ। ସେ ସବସିସନ୍ ନବାଗୁଆ ଏବେ ଆଉ ସେମାନେ ଧୀରେ ଧୀରେ ପଢେଇବେ ନା ମାନେ ଅନଲାଇନ୍ କ୍ଲାସଟାକ ଯୋଉ ହବ ସେଥିରେ ପୁ ପୁଣି ଧୀରେ ଧୀରେ ପଢେଇବେ ତାପରେ କମେଣ୍ଟ ଯାକ ସବୁ ଚାଲିଥିବ ସେଟାପଢୁଥିବେ ବହୁତ୍ ମାନେ ସମୟ ଇଏ ହେଇଯାଉଚି।
ମାନେ ଜଣା ପଡି ଯାଉଛି କି ଏଇଟା କାମ ଧୀରେ ଧୀରେ ଯାଉଛି କହିକି।
ହଁ। ତାପରେ ଦେଖ ପିଲା ସବୁ କମେଣ୍ଟ କରିଥିବେ ସେମାନେ ରିପ୍ଲାଏ କରିଥିବେ ଅନଲାଇନ୍ ଚାଲିଥିବ ସ୍ପିଡ ବି ଆପଣ କରିପାରିବେନି। ହଁ କି ନାଇଁ ହଁ ସେଇଟା ଗୋଟେ ଅସୁବିଧା ନା। ସେଥିପାଇଁ ଏବେ ତ ମୁଁ ୟୁଟ୍ୟୁବ୍ ରେ ମୁଁ ଯେତିକି ଦେଖିଲି ୟୁଟ୍ୟୁବ୍ ରେ ବହୁତ ହିଁ ସଫିସିଏଣ୍ଟ ପରିମାଣର ସବୁ ମାନେ ମେଟେରିଆଲ ଯାହା ଦରକାର ସବୁ ଅଛି। ଜଣେ ନିହାତି ୟୁଟ୍ୟୁବ୍ ରୁ ହିଁ ଜଣେ ପିଲା ମାନେ ଭଲସେ ପ୍ରିପେୟାର୍ କରିପାରିବ। ଏଇ ଅନଲାଇନ ଯଦି ହଁ ଯିଏ ନୂଆ ପିଲା ଅଛନ୍ତି ସେମାନେ ନବା କଥା ମାନେ ଜାଣିବା ପାଇଁ ଶିଖିବା ପାଇଁ ଆଉ। ଆଉ ଏମିତି ବର୍ଷ ବର୍ଷ କେତେଟା ବେଚ ହେଲେ ନଉଥିବ ଜଣେ ଆପଣ କଣ କରୁଛନ୍ତି ଏବେ?
ମୋର ଏବେ ସରିଲା ପଢାପଢି।
ହଉ ହୋ ଯୁକ୍ତ ତିନି ସରିଲା ନା ଯୁକ୍ତ ଦୁଇ?
ଯୁକ୍ତ ଦୁଇ ଯୁକ୍ତ ତିନି ପରେ ଆଉ ଗୋଟେ ଯୋଉ ରହୁଛି।
ଆଚ୍ଛା ଆଚ୍ଛା ପିଜି?
ଆଞା।
ହଁ ମୋର ପିଜି ସରିକି ଅଛି କୋଉଥିରେ ପିଜି କଲେ।
ବାଣିଜ ଆପଣ
ମୋର ହେଲା ଜୀବବିଜ୍ଞାନ।
ଆଉ କେବେ ସରିଲା ଆପଣଙ୍କର ଇ
ମୋର ପିଜି ଟା ସରିକି ଗଲା ବର୍ଷ ସରିଗଲା ମୋର ସରି ଯାଇଛି।
ଗଲା ବର୍ଷ ସରିଛି କୋଉଠି ଥିଲେ ମାନେ କୋଉଠି ପଢୁଥିଲେ।
ଏ ଯେୋଁ ଫୁଲବାଣୀ ଗଭର୍ଣ୍ଣମେଣ୍ଟ ଅଟୋନମସ୍ କଲେଜ।
ତାହେଲେ ମୋର ବି ସେଇଠିକି ତାପରେ ଆପଣ ବୋଧେ ଏଇଟା ଆସିଛନ୍ତି ବୋଧେ ନାଇଁକ ଲାଇନ ରୁ?
ହ ଆଉ ହଉ ମାନେ ଏ ଯୋଉ ପ୍ରତିଯୋଗିତା ମୂଳକ ପରୀକ୍ଷା ହେଲା ଏ ମିତିରେ କହୁଛନ୍ତି।
ଆଜ୍ଞା।
ନା ନା ମୁଁ କଣ ହେଲା କି ମୁଁ ଯେମିତି ମୋର ଯୁକ୍ତ ତିନି ସରିଲାନି। ସେମିତି ହିଁ ମୁ ଟିକେ ଟିକେ ମୁଁ ପଢୁଥିଲି ହେଲା ଆରେ ଗୋଟେ ବର୍ଷ ମୁଁ କରିନି ପିଜି ଟା? ହଁ ଗୋଟେ ବର୍ଷ ଭାବିଲେ କି ପିଜି ଆଉ କରିବିନି ଏଟା ଏ ଏକା ଏଇ ଲାଇନ ରେ ଏକା ଲାଗି ପଡିବି ବୋଲି। ତାପରେ ଦେଖିଲି ନାଇଁ ନାଇଁ ପିଜି ଟା ଆଉ କରିଦବାଟା ଭଲ ହବ ବୋଲି ପିଜି କଲି ଯେ ମୁଁ ଏତେ ବି କ୍ଲାସ ଯାଇନି। ସତ କଥା ବହୁତ କମ ଯାଇଛି। କମ ଯାଇଛି ଗାଳି ବି ଶୁଣିଛି ହେଲେ ବି ମୁଁ ଧୀରେ ରହୁଥିଲି।
ତାହେଲେ ପ୍ରଥମ ଥିଲେ କି ନାଇ ସେଥିପାଇଁ ଛାଡି ଦେଇଥିବେ ଆଉ
ମାନେ ହେ ମୁ ମୁଖ୍ୟ ଉଦ୍ଦେଶ୍ୟଟା ତ ମୋର ଏଇଟା ତ ସେଥିପାଇଁ ମୁଁ ୟା ପ୍ରତି ହିଁ ବହୁତ ଧ୍ୟାନ ଦେଇଛି ଆଉ ସମୟ ବି ଦେଇ ଦେଇଛିି।
ଓହୋ।
ପିଜି ତ ସରିଲା କିନ୍ତୁ ସେ ଚାକିରି ଟା ଏବେ ଯାଇ ହେଲାନି ହଉ। କରିବା ଚାଲିଛି ପଢାପଢି ଏବେ ଯାଏ। ନା ନା ମୋର ତ ହାଇଟ୍ ହଉନି ଆଉ କଣ କରିବି ଆଉ।
ଆଉ କଣ ଆପଣଙ୍କର ମାନେ
ଆଉ ମାନେ ଏ ଯୋଉ କ୍ୟାଟାଗୋରୀ କହୁଛନ୍ତି।
ନାଇଁ ନାଇଁ ମାନେ ମତେ କେମିତି ମାନେ ଏସ୍ଆଇ ଟା କ ମୁ ଟିକେ ଫୋକସ ଦଉଛି ସେତି ଆପଣ
ଓହୋ ମାନେ ଆପଣଙ୍କୁ ପୋଲିସ ଲାଇନ ରେ ଟିକେ
ହଁ ହଁ ଆପଣଙ୍କୁ ଗୁଡା ପୋଷେନ୍।
ମତେ ଟିକେ ନା ଏଇ ଯୋଉ ଓଡିଆରେ କଣ କହୁଛନ୍ତି ଜାଣିନିଏଡମିନ୍ରେଟିଭ ଲାଇନ୍ ନାଇଁ ମାନେ ଯୋଉଠିିକି ଲୋକମାନଙ୍କ ସହିତ ସିଧାସଳଖ ଭାବରେ ସମ୍ପର୍କୀୟ ହେଇପାରୁଥିବ। ମାନେ ଇପୁଲ ଡିଲିଗି କାର୍ଯ୍ୟ ଜାଗ ଯେମିତି କିି ଆପଣ କହିପାରିବେ ଏକ୍ଜାମ୍ପଲ ନେଇପାରିବେ ଆର ଆଇ।
ହଁ ଅମିନ।
ହଁ ଅମିନ ହେଇପାରିବ ପିଓ ହେଇପାରିବ। ମାନେ ଏମିତି ଗ୍ରୁପ ସିଟ୍ ଆରମ୍
ଆଉ ତାହେଲେ ଆପଣ ତାହେଲେ ହାଇଲେ ମାନେ ଅଧିକ ଉପରେ ହିଁ ଅଛନ୍ତି ତାହେଲେ ଟାର୍ଗେଟ ଟା।
ନା ନା ସେଇ ଅମିନା ଯାକ କୁଆଡୁ ଅଧିକ ଟାର୍ଗେଟ ଟା ତ ସେଟା ତ କମ ଅଛି ଟିକେ କିନ୍ତୁ ଏମତି ନାଇଁ ଆଉ ଆଗରୁ ସେମିତି ଟାର୍ଗେଟ ରହୁଥିଲା ଗୋଟେ ଦେଖିବା। କିନ୍ତୁ ଏବେ ନାଇଁ ଭାଇ ସବୁ ପକେଇ ନବା।
ହୁଁ ହଁ ଏବେ ସେମିତି ସମସ୍ତ ର୍ହୁ ସମସ୍ତଙ୍କର ଚିନ୍ତାଧାରା ବି ସେମିତି ଯୋଉଟା ହେଲା ହେଲା।
ହଁ ଯୋଉଟା ହଉ କିଛି ଗୋଟେ ଆଗ ହେଇଯାଉ ଏଇ ଚିନ୍ତାଧାରା ହେଲା ଆମ ଯୋଉଟା ମୁଖ୍ୟ ଉଦ୍ଦେଶ୍ୟ ଅଛି ଯୋଉଟା ଆମେ କରିବାକୁ ଚାହୁଁଛୁ ସେଇଟା କରିବା ଆମେ କିନ୍ତୁ ଏବେରା ଯୋଉ ହେଲାଣି ପରିସ୍ଥିତି। ସବୁଆଡେ ସେଥିପାଇଁ ଭାଇ କିଛି ଗୋଟେ ବି ହେଇଯାଉ। ପରେ ଦେଖିବା ଏଇଭଳିଆ ପରିସ୍ଥିତି ହେଇକି ଅଛି ଆପଣଙ୍କର ତାହେଲେ ଏଇ ପୋଲିସ ଲାଇନ ପାଇଁ ଚାଲିଛି ତାହେଲେ ପଢାପଢି।
ହଁ।
ହଉ ଏବେ ଅଛି ବା ଏସ୍ ଆଇ ପରୀକ୍ଷା ମୁଁ ଗୋଟେ ନୋଟିଫିକେସନ ଦେଖୁଥିଲି ଏସ୍ ଆଇ ର। ହେ ହେଇଯିବ ନା କଣ ବୋଲି।
ହଁ ସେଥିପାଇଁ ନିଜକୁ ବି ପ୍ରସ୍ତୁତି ରହିବା ଦରକାର ଆଉ।
ହଁ ହଁ ନିହାତି ପୁରା ଏବେ ମାନେ ସବୁ ବନ୍ଦ କରିଦିଅ ସବୁ ଟୋ ହେ ଅନ୍ୟ ଜିନିଷରେ ଆଉ ଟାଇମ୍ ଦିଅ ହିଁ ନାହିଁ ଟୋଟାଲି ମାନେ ବନ୍ଦ କରିଦେଇ ଏଇ ଅନ୍ୟ ଜିନିଷ ମାନେ କଣ କି ଯେମିତି କିି ଆମେ ସୋସିଆଲ ମିଡିଆରେ ବହୁତ ସମୟ ଦେଇ ଦଉଛୁ ନା ଇନଷ୍ଟାଗ୍ରାମ। ତାପରେ ୟୁଟ୍ୟୁବ ଏ ସବୁ ଏ ଯାକ ସବୁ ମାନେ କମ ସମୟ ଦେବି ସେ ଜିନିଷ ସେଇଟା ତ ଟୋ ଟୋଟାଲ ହିଁ ମାନେ ପୁର ମୋ ହିସାବରେ ପୁରା ବନ୍ଦ ହେଇ କରିବା କଥା କାହିଁ ଡି୍ଷ୍ଟାକ୍ସନ ହଉ ଏକାହାଲେି ଟିକେ ସମୟ ପାଇଁ ଦେଖିବି ରିଲସ ବୋଲି ଯାଇଥିବ ସେପଟେ ହେଇଯାଇଥିବ କେତେ ସମୟ। ପରୀକ୍ଷା ଯାଏ ଟିକେ ଭଲସେ ଟିକେ ପଢାପଢି କରିବା କଥା ଆଉ।
ହଁ ମାଡମ୍।
ହୁଁ ଏବେ ତାହଲେ ଚାଲିଚ ଜୋରସୋର ରେ ପଢାପଢି?
ସେମିତି ଟ୍ରାଏ କରାହଉଛି ଆଉ ଜୋରସୋର ତ କହିହବନି ମାନେ ମୁଁ କହିବାକୁ ଗଲେ ପୁରା ଏବେ ପୁରା ତଳେ ଅଛି ମାନେ ମୁଁ ଆହୁରି
ଆଚ୍ଛା ଆଚ୍ଛା ମାନେ ଆରମ୍ଭ କରୁଛନ୍ତି।
ଆଜ୍ଞା ଆରମ୍ଭର ବି ପ୍ରାରମ୍ଭ ବି
ଓହୋ ଓହୋ ହୋ ହ କରନ୍ତୁ ଧୀରେ ଧୀରେ ହେଲା। ପୁରା ସ୍ପିଡ ରେ ବହୁତ ଧୀରେ ଧୀରେ ଆଉ ଏବେ ବହୁତ ନେ କମ୍ପିଟିସନ ଅଛି ବହୁତ ଦିନ ହେଲାଣି ପୁରା ସ୍ପିଡରେ ଲାଗ ହଉ ହଉ ଧନ୍ୟବାଦ ତାହେଲେ ମତେ କଥା ହେଇକି ଭଲ ଲାଗିଲା।
ହଉ ମ୍ୟାଡ଼ାମ ମୁଁ ପଛେ କଲ୍ କରୁଛି କେତେବେଳେ ହଁ ହୁଁ। ହୁଁ।